ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଶୁଣି ପାରୁଛନ୍ତି।
ହଁ ହଁ ଶୁଣିପାରୁଛି ଶୁଣିପାରୁଛି। ହଁ ହଁ ହଁ କୁହନ୍ତୁ କୋଉଠି ରହିଥିଲେ ଆମେ ମନ୍ଦିର
ଆମେ କୋଉଠି ରହିଥିଲେ ସେ କଥା ମୁଁ କହିପାରିବିନି ମୁଁ ଆମ ଭୁବନେଶ୍ୱରରେ କେତେଟା କଣ ମନ୍ଦିର ଅଛି ମୁଁ ସେଇ ବିଷୟରେ କହୁଥିଲି ଆମର ପର୍ଶରେ ଆମେ ର ମନ୍ଦିର ଅଛି ଶିବଙ୍ଗ ମନ୍ଦିର ହଁ ଆଉ ଭାସ୍କର
ଧ ହଁ ଆଉ ଖଣ୍ଡଗିରି ଉଦୟଗିରି
ହଁ ଆଉ ମାଉସୀ ମା ମନ୍ଦିର ଅଛି। ଯଉ ଲଲିଙ୍ଗରା ମନ୍ଦିରରେ ଏପଟକୁ ଆସ ଆିଲଳକୁ
ଓହୋ ମୁଁ ଦେଖିନି ଓହୋ ମୁଁ ଦେଖିନି ଆକ୍ଚୁଆଲି
ଆଉ କେଦାରଗୌରୀ ମନ୍ଦିର ଦେଖି ଦେଖିଛନ୍ତି।
ଅ ନା ମୁଁ କେବେ ଯାଇନି ମୋର ମନେ ନାହିଁ ଆକ୍ଚୁ ଆଲି ଛୋଟବେଳେ ଯାଇଥିଲି ନା ନା ଆମର ଛୋ ଛୋଟ ବଳେ ସବୁ ଯାଇଥିଲି ନା ଆଉ ମନେ ଥୋଡ଼ି ଅଛି ଛୋଟ ହେଇଥିଲି ତବେଳେ ଯାଇଥିଲି ବୁଝିପାରିଲେ।
ଆଛା। ଆଉ ବୋଇତାଳ ମନ୍ଦିର ଦି ଜଣ ଯାଇଚୁ।
ମାଉସୀ ମା ମନ୍ଦିର ବର୍ଷ ବ
ଶ୍ରୀ ବଇ ତଳ ମନ୍ଦିର ଆପଣ କଣ କହୁଚନ୍ତି ମୁଁ ବୁଝିପାରୁନି?
ଇସ୍କନ ମନ୍ଦିର ଭୁବନେଶ୍ଵର।
ଓ, ଆଉ କପିଳେଶ୍ଵର ମନ୍ଦିର ଯାଇ ଚନ୍ତି।
ଆପଣ ସନ୍ ସନ୍ ଟେମ୍ପଲ୍ କୋଣାର୍କ ଯାଇଚନ୍ତି?
ସୂର୍ଯ୍ୟ ମନ୍ଦିର।
ହଁ, ହଁ, ହଁ, ହଁ ସୂର୍ଯ୍ୟ ମନ୍ଦିର।
ନାଁ ସୂର୍ଯ୍ୟମନ୍ଦିର ନୁହଁ ।ସୁରଜ୍ ଜ-ମନ୍ଦିର ହଁ ମୁଁ ଯାଇଚି।
ଓହୋ! ଆଉ ଆର ଏମ ସି ଆଉ ଆର ସି ଏମ ଜ ଜଗନ୍ନାଥ ଟେମ୍ପୁଲ୍।
ହଁ ଯାଇଚି।
ଆଉ ଆଉ ଯୋଉ ଚି-ଚିତ୍ର କରଣୀ ଟେମ୍ପଲ ମନ୍ଦିର
ହଁ ଯାଇଚି। ଆପଣ ଯାଇଚନ୍ତି?
ନା ନା ମୁଁ ଯାଇନି। ଆଉ ଶିକ୍
ଆଉ ମେଘେସ୍ ହଁ ଶିଖରଚଣ୍ଡୀ ଯାଇଚି। ଆଉ ମେଘେଶ୍ୱର ମନ୍ଦିର ଆପଣ ଯାଇ ଚନ୍ତି
ମୋ ଘର ପାଖରେ ସେଇଟା। ମୁଁ ଯାଇନି କେବେ କିନ୍ତୁ ।ହୁଁ ଯାଇନି ଯାଇନି ମୋ ଘର ପାଖରେ ଥାଇକିି ବି ମୁଁ ଯାଇନି। ହଁ ଏମତି କଣ କହୁଚନ୍ତି। ଆପଣ ଏମ ତି କଥାବାର୍ତ୍ତା କରନ୍ତୁନି। ଏଲା
ଭୁବନେଶ୍ଵରୀ ମନ୍ଦିର ଯାଇଚନ୍ତି?
ଆଉ ଗଡେଶ କାଳୀ ଟେମ୍ପଲ ଉଁ, ଉଏ-କାଳୀ ମନ୍ଦିର ଯାଇଚନ୍ତି? ସତ୍ୟନଗରରେ ଯୋଉଠି କାଳୀ ପୂଜା ହୁଏ।
ଓଡିଆରେ କହୁନାହାନ୍ତି କଣ ବୁଝିପାରିବି।
କାଳୀ ମନ୍ଦିର ଯୋଉଠି କାଳୀ ପୂଜା ହୁଏ ସତ୍ୟନଗର।
ଆଉ ହଁ ଯାଇଛି ସେଇ ଟା ଯାଇଛି।
ଆଉ ବିଷ୍ଣୁ ମନ୍ଦିର ଶହିଦନଗର
ହଁ ଦଆଛି।
ଆଉ
ଭୁବନେଶ୍ୱର ଛୁଆ ହେଇକି ଆମ ଭୁବନେଶ୍ଵର ମନ୍ଦିରରେ ମନ୍ଦିର ମାଳିନୀ ସହର ଆମେ ଯିବୁନି ନା।
ଭୁବନେଶ୍ୱରୀ ମନ୍ଦିର
ହଁ ଯାଇଛି।
ଆଉ ଆଉ ଭୁବନେଶ୍ଵର ମନ୍ଦିର
ହଁ ଯାଇଛି।
ଆଉ କଣ କଣ ଭୁବନେଶ୍ଵର ଭଲ ଜାଗା ଅଛି ବୁଲିବାକୁ ମୁଁ ପା ସେଟା କହିଲି।
ଆଚ୍ଛା।
ଆଉ ଆଉ କଣ କଣ ଯାଇଛନ୍ତି କ ନା ନା ମୁଁ ଯାଇନି।
ଚିନ୍ତାମଣେଶ୍ଵର ମନ୍ଦିର ଟା ଆମ ଘର ପାଖରେ ପୁରା
ଓହୋ ହଁ ଆପଣ ଆପଣଙ୍କ ଘରେ ପାଖ ନିହାତି ଦିଦି ଆଉ ଆପଣ ନନ୍ଦନକାନନ ଯାଇଛନ୍ତି କେବେ?
ହଁ ନନ୍ଦନକାନନ ଟା ମ
ନା ନା ଶୁଣନ୍ତୁ ମନ୍ଦିର ବହୁତ ହେଇଗଲା ମନ୍ଦିର ବହୁତ ହେଇଗଲା ଏବେ ଟିକେ ହେବ। ବାହାର ଜାଗା ମାନ ଭୁବନେଶ୍ୱର ବୁଲା ବୁଲି କରିବାକୁ କଣ ଜାଗା ସବୁ ଅଛି ଓ ନା ମୁଁ ଯାଇନି ହଉ ରୁହନ୍ତୁ।
ମନ୍ଦିର ଯାଇଛନ୍ତି।
ମ ସତୁ ପଛ ମନ୍ଦ୍ର କହିଲି ସତ ଆପଣ ବଧେ ଶୁଣି ପାରିଲେନି ହଉ ହଉ ହଁ ମୁଁ ଯାଇନି ଆଉ ଆଉ ନା ନା ମୁଁ ଯାଇନି ଆଉ ଆପଣ କଣ
ଆଉ ଜଳେଶ୍ଵର ମନ୍ଦିର ହଁ କୋଣାର୍କୁ ଯାଇଛିି।
ମୁଁ ଜୋଉ ଅ ଜଳେଶ୍ଵର ମନ୍ଦିର ମୁଁ କେବେ ଯାଇନି ମୁଁ କେ
ଆଉ ସାଇବାବା ମନ୍ଦିର ଯାଇଛନ୍ତି ଯୋଉଟା ଆମ ଟଙ୍କ ପାାଣି ରୋଡରେ ଅଛି।
ହଁ ବହୁତ ଥର ଯାଇଛି କିନ୍ତୁ ତ ଆ୍ଛା। ଆଉ କଳା ଭୂମି ଯାଇଛନ୍ତି। ଆପଣ?
ପ୍ଲାନ୍ ହେଇଥିଲା ଏଥର ସାଙ୍ଗ ନ ଯିବୁ ବୋଲି କିନ୍ତୁ ହ୍ୟାଲୋ।
ହଁ ହଁ ହୁ ବୁଛି ଶୁଭୁଛି ଶୁଛି
ଶୁବୁଛି?
ହଁ ହଁ ଶୁଭୁଛି ଶୁଭୁଛି।
ତ କିନ୍ତୁ ଯାଇପାରିଲୁନି
କାହିଁକି? କଣ ହେରେ କି?
ଯାଇପାରିଲୁନି ଆଉ
ଓହୋ କିଏ ଗୋଟେ ସାଙ୍ଗ କ୍ୟାନସଲ କରିଦେଇଥିବ ଆଉ। ସବୁବେଳେ ତ ସେଇୟଆ ହୁଏ। ସବୁବେଳେ ସେଆ ହୁଏନି ବେଳେ ବେଳେ
ହଁ ବେଳେ ବଳେ ଆମେ ଥରେ ବାହାରୁଥିଲୁ ଯିବୁ ଆନନ୍ଦ ବନ ବୋଲିକା ବାଟରେ ପହିଲା ଯଦରେ ଟିକେ ସେଇଠି ବଷିଗଲୁ ଷଣ୍ଢ ଆଉ
ହଁ ଆଉ ଇଣ୍ଡିଆରେ ସବୁ କଣ କଣ ମନ୍ଦିର ଅଛି ଟିକେ ଦେଖିବେ ଇଣ୍ଡିଆରେ ଟିକେ କଣ କଣ ମନ୍ଦିର ଅ ଇଣ୍ଡିଆରେ
ଚି ଇଣ୍ଡିଆର ମନ୍ଦିର ହୁଏ ଭୁବନେଶ୍ଵର ମନ୍ଦିର ସରୁନି ଇଣ୍ଡିଆର ମନ୍ଦିର ସରିବ।
ଆପଣ ଯାଇଛନ୍ତି କେବେ ଏଇ ଯୋଉ କଣ କାଶୀ ବିଶ୍ଵନାଥ ମନ୍ଦିର ବାରାଣାସୀରେ ଯୋଉଟା?
ନାଁ ମୁଁ ଓଡିଶା ବାହାରକୁ କୁଆଡେ ବି ଯାଇନି ଆଚ୍ଛା।
ଆଉ ଆ ଆ ଆପଣ ମିନାକ୍ଷୀ ଆମନ ଟେମ୍ପଲ ତ ମୁଁ ମୋ ପା ମାନେ କିଛି ହଁ ଦେଖି ହଉଛି। ହୁଁ।
ଆଚ୍ଛା ହଁ ଦେଖି ହଉଛି।
। ଶୁଣନ୍ତୁ? ଏଟ ଏମିତି ବି ବ୍ୟତିଗତ କଥା କୁହନ୍ତୁ।
ଆଉ ଧଉଳି ଯାଇଛନ୍ତି?
ଧଉଳି ପା ଆମ ଘର ପାଖରେ।
ଘର ପାଖ ଲୋକ ଟ୍ରେନ୍ ଫେଲ ଆମ ଘର ପାଖରେ ପା ରେଲ । ଭଳି ଯାଉଛି ମୁଁ ପଚାରିଲେ ଆପଣ ଯାଇ ଜୁନେଦ୍
ହଁ ମୁଁ ଇଏ କଣ ଏମିତି କଣ କ ଥାବାର୍ତା କରୁଚନ୍ତି ଆପଣ। ସବୁବେଳେ ଗୋଟେ ଏମିତିଆ କଥାବାର୍ତ୍ତା। ହୁଁ ଭଲରେ କଥା ମୋ ସହିତ କଥାବାର୍ତ୍ତା ର କହିବାର ଅଛି ଭଲରେ କଥାବାର୍ତ୍ତା କହିବେ ହେଲା।
ଆଛା ମୁଁ କିଛି
ହୁଁ ହୁଁ।
ଅଷ୍ଟଶମ୍ଭୁ ମନ୍ଦିର ଯାଇଚନ୍ତି?
ନା ନା ମୁଁ ଯାଇନି ଆପଣ
ନା। ପଞ୍ଚମୁଖୀ ହନୁମାନ ମନ୍ଦିର ଯାଇଚନ୍ତି।
ପଞ୍ଚମୁଖୀ ହନୁମାନ ମନ୍ଦିର ତ ପୁରୀରେ ଯାଇଥିଲି ମୁଁ ଭୁବନେଶ୍ୱରରେ ଯାଇନି।
ଓ ଆଉ ଯୋଉ ଏଠି ଆମର ବୁଦ୍ଧେଶ୍ଵରୀ ମନ୍ଦିର ଯାଇଚନ୍ତି?
ନା ଏତେ ମନ୍ଦିର ଅଛି। ହୋଉ ତମ ତମ ଘର ପାଖରେ ଯଦି ତମେ ନେଇକି ଯିବ ମତେ ଆଉ ମୁଁ କଣ କରିବି ତମେ ମତ
କିନ୍ତୁ ଦକ୍ଷିଣା ନନାଙ୍କୁ ଦକ୍ଷିଣା ତମେ ଦବ ମୁଁ ।
ସିନା ଆସିଲେ ଦେବି। ଦକ୍ଷିଣା ତ ଖର୍ଚ୍ଚ ହେଇଗଲାଣି ମୋର।
ରାଧାକୃଷ୍ଣ ମନ୍ଦିର ଯାଇଚ?
ଆମ ଗାଁରେ ଗୋଟେ ଅଛି ଯୋଉ ଗୋପୀନାଥ ମନ୍ଦିର ମୁଁ ସେଇଠି ଯାଇଛି ଏଠି ଯାଇନି।
ଆଉ ଯମେଶ୍ଵର ମନ୍ଦିର ଯାଇଚ?
ନା ନା ହେଟା କୋଉଠି?
କୋଉଠି ମୁଁ କହିପାରିବିନି ଶୁଣିଥିଲି।
ହୁଁ ତମେ ତ ନାଇ ଯାଇନ ଆଉ ମତେ କୋହୁଛ ଯିବା କଥା। ଆଉ ଓଲଡେଷ୍ଟ ଏଇ ପ-ମ-ଯୋଉ କଣ ଭାରତର ସବୁଠୁ ଅ ମାନେ ପୁରାତନ ମନ୍ଦିର କୋଉଟା କହିଲ?
ଭାରତର ସବୁଠୁ
ପୁରାତନ ମାନେ ସର୍ବ ସବୁଠାରୁ ପୁରୁଣା ମନ୍ଦିର।
ଜାଣିନି।
ଅ ମୁଣ୍ଡେଶ୍ଵରୀ ଦେବୀ ଟେମ୍ପୁଲ। ମୁଣ୍ଡେଶ୍ଵରୀ ଦେବୀ ମନ୍ଦିର ବୁଝିପା ସେଇ ଟା ବିହାରରେ।
ଓହୋ ହଉ ହଉ ମୁଁ ଯାଇଛି ତାହେଲେ ମୁଣ୍ଡ ମନ୍ଦିର
ବିହାର
ହଁ ବିହାର ଯାଇଛି।
ଆହୋ।
ଆପଣ ବୈଦ୍ୟନାଥ ଟେମ୍ପଲ ଯାଇଛନ୍ତି ବୈଦ୍ୟନାଥ ମନ୍ଦିର ଯୋଉ।
ମୁଁ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ଯାଇନି ମୁଁ ରାମେଶ୍ଵରମ ଜ୍ୟୋତି ଜ୍ୟୋତିର୍ଲିଙ୍ଗ ଯାଇଛି ମୁଁ ଘୁଷ୍ମେଶ୍ଵର ଜ୍ୟୋତିର୍ଲିଙ୍ଗ ଯାଇଛି। ମୁଁ କାଶୀ ବିଶ୍ଵନାଥ ଜ୍ୟୋତିର୍ଲିଙ୍ଗ ଯାଇଛି। ଆଉ ମୁଁ ତ୍ରୟମ୍ବକେଶ୍ଵର ଜ୍ୟୋତିର୍ଲିଙ୍ଗ ଯାଇଛି।
ହଁ ହ
ଆଉ।
ନାଇଁ ମୁଁ ବଇଦ ନାଥ ତୁ ସେଇଠି କଣ କହିଲେ ମାନେ ଦି ମନ୍ଦିରରେ ବହୁତ ବଡ ମାନ ପୁରା ଉଚା ସେଠି ହେଇଛି ନା ହେଇଛି ନାଲି
ହଁ କାରଣ ତା ସାଇଡ ରେ ହଉଛି ଶକ୍ତି ପୀଠ ଆଉ ସେ ଶକ୍ତି ପୀଠ ଆଉ ବୈଦ୍ୟନାଥ ଙ୍କର ଗଠବନ୍ଧନି ହେଇଛି ସେଇଠି। ହେଲା ଆଉ ସେଠି ଯାହା ଯି ବୈଦ୍ୟନାଥ ନା ଯି ଯାଆନ୍ତି ତାଙ୍କ ଦେହ ପା ଭଲ ହେଇଯାଏ ଯୋଉ ଖରାପ ଥାଏ।
ହଁ।
ହୁଁ। ଆ ବା ଆ ଆପଣ ଯାଇଛନ୍ତି ଆଉ ମୋ ପାଇଁ ଭୋଗ ଆଣି ନଥିଲେ ବୋଧେ?
କେତବେଳେ ଆପଣଙ୍କ ସ
ଏତେ କଥାବାର୍ତ୍ତା ନଥିଲା ନା ଜମା କଥାବାର୍ତ୍ତା ନଥିଲା।
ମଁ ଚିହ୍ନି ନଥିଲା ଆପଣ କିଏ ମୁଁ
କିନ୍ତୁ ମୁଁ ଆପଣଙ୍କୁ ଚିହ୍ନିଥିଲି ଆପଣଙ୍କର ଯୋଉ ଡି ପି ୱାଟସପ୍ ରେ ନାଇ ମୁଁ ସେଇଠୁ ଆପଣଙ୍କୁ ଦେଖି
ଓ ।
ଉଁ । ଆଛା ହୁଁ ହୁଁ ହୁଁ ଓ ହୋ ।
ହୋଉ ଆଉ କଣ କହୁଚନ୍ତି?
ହଁ ଟିକେ କହିବି ଆଉ ଟିକେ ରୁହନ୍ତୁ ଟିକେ କହିବି ତାପରେ ହଉ ରହିଲି।
ହଉ।